ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ କୁହନ୍ତୁ।
ହେଲୋ କଣ କରୁଛନ୍ତି?
ହ୍ୟାଲୋ।
ହଁ ହଁ ଶୁଭୁଛି କଣ କରୁଛନ୍ତି?
କୁହନ୍ତୁ। କିଛି ନାହିଁ ବସ ପଢୁଥିଲି ଆପଣ କଣ କରୁଛନ୍ତି? ପଢୁଥିଲି ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଥିଲିରେ ଏଠି
ଓ ହଁ ଆଜି ରବିବାର କଣ ମାନେ? ହୁଁ ଯୋଜନା କଣ ଚାଲିଛି?
ନାଇଁ ଦିନ କଟିିବାକୁ ତ ବର୍ଷା ତ ହଉ ଅଛି କୁଆଡେ ଯିବାର ନାହିଁ ଘରେ ଖାଇ ପିଇି ଖାଲି ଶୁଅ। କଣ କରିବା ଆଉ କୋଉଠି ଘର ଆମ ଘର ନରସିଂହପୁର ବଡମ୍ବର ନରସିଂହପୁର।
ହୁଁ ହୁଁ ହୁଁ ହୁଁ।
ଆପଣଙ୍କର ବର୍ଷା ହଉଛି ନା ହଁ ବର୍ଷା ଅଛି ମୁ ଭବନେଶରରେ ର ଆଛା।
ହୁଁ। କିଛି ମାନେ ଏବେ କିଛି ଯୋଜନା ନାହିଁ କିଛି ନାାଇଁ କଣ କରିବେ କଣ ତାହେଲେ?
କିଛି ଯାଇ ଶୋଇଥିଲି ଜଷ୍ଟ ଉଠଲି। ଟିକେ ହେଲା ବ ଆସିଛି ଆଉ କିଛି ଯୋଜନା ନାହିଁ ଆଉ ଏ ଭିତରୁ ଆଜି ଟିକେ ଯିବୁ ମାର୍କେଟ ବୋଲି ଟିକେ ଛାିଲେ ବର୍ଷା ଯିବୁ ଆଉ
ହୁଁ ହୁଁ ଆଉ ଏଇ ବର୍ଷର କୁଆଡେ କଣ ବୁଲିବା ପାଇଁ ଯାଇଥିଲେ କଣ ଆପଣଙ୍କର ଅନୁଭୂତି ଟିକେ କୁହନ୍ତୁ।
ଏବେ ଏବେ ତ କୁଆଡେ ଯାଏନୁ ପ୍ଲାନିଂ ଅଛି ରଥଯାତ୍ରାକୁ ପୁରୀ ଯିବା ପାଇଁ।
ରଥ ଯାତ୍ରାରେ!
ଆଜ୍ଞା।
ହୁଁ ହୁଁ ଛଅ ତାରିଖ ବୋଧେ କାଲି କାଲି ନା ପରଦିନ?
ଷହଳ ଦିନ ଅନୁରୋଧ
ଓହୋ ଆଚଛା ଆଚଛା ସ୍ନାନ ପୂର୍ଣ୍ଣିମା ହଁ ସ୍ନାନ ପୂର୍ଣ୍ଣିମ ର କେତେ ଦିନ ଛାଡିକି ରଥଯାତ୍ରା କି?
ଚଉଦ ପନ୍ଦର ଦିନ ବୋଧେ!
ଆଚ୍ଛା ତାହେଲେ ଷୋହଳରେ ହେଇଥିବ ମତେ ଲାଗିଲା ଛଅ ତାରିଖ ରଥଯାତ୍ରା ବୋଲି। ହଁ ହଁ ଅଣତିରିଶ ତାରିଖ କେବେ ଗୋଟେ ବାହୁଡା ଯାତ୍ରା ଅଛି ନା ହୁଁ ହୁଁ। ହୁଁ ତାହେଲେ ଆଉ ଶହଳରେ ହେଇଥିବ। ରଥଯାତ୍ରା କେବେ ଯାଇଥିଲା ଆଗରୁ ନା ଏଇଟା ପ୍ରଥମ ଥର?
ନାଁ ନା କେବେ ଯାଇନ ଏଟ ଫାର୍ ଟାଇମ।
ଆଉ ଗୋଟେ ଭଲ ଅନ ଅନୁଭୂତି ନେଇକି ଆସିବେ ଆଉ କଣ।
ହୁଁ ଆପଣ କଣ ଯାଇଥିଲେ?
ମୁଁ ମୁଁ ଏ ମାର୍ଚ୍ଚ ମାସରେ ଯାଇଥିଲି ମାର୍ଚ୍ଚ ଏପ୍ରିଲ ମାସରେ ଯାଇଥିଲି ଏପ୍ରିଲରେ ଖୋଲିଲା ନା ଏପ୍ରିଲ ମାର୍ଚ୍ଚ ଏପ୍ରିଲ ମେ ମେ ମାସରେ ଯାଇଥିଲି ମେ ଦି ତାରିଖ ନା ତିନି ତାରିଖ ଯାଇଥିଲି ବଦ୍ରିନାଥ ଯାଇଥିଲି ତାପରେ ସେଠୁ କେଦାରନାଥ ଯାଇକି ଦର୍ଶନ କରିକି ଆସିଥିଲି।
ଆଚଛା କେଦାରନାଥ ଭଲ।
ହଁ କିନ୍ତୁ ଭଲ ମାନେ ତାର ଏଇ ହଁ ଉଁ କହିବାକୁ ଗଲେ ଭଲ ମାନେ ଏଇ ଯୋଉ ଯାତ୍ରା ହିଁ କରିବ ସେଇ ଯୋଉ ସମୟ ଟା ହିଁ ମାନେ ଯାହା ତମେ ମାନେ ଉପଭୋଗ କରିବ ତାର ସୌନ୍ଦର୍ଯ୍ୟ ଟାକୁ ଆଉ ନହେଲେ ସେଠି ପହଞ୍ଚିଲା ପରେ ତ କୋଡିଏ ସେକେଣ୍ଡ ମାନେ ଠି ଲାଇନ ରେ ସେ ଯୋଉ ଧାଡି ରେ ହିଁ ଛିଡା ହବ। ତୋମକୁ ଲାଗିଯିବ ଅ, ଦଶ ଘଣ୍ଟା ଭଳିଆ ସେ ଲାଇନ ରେ ଖାଲି ଛିଡା ହବ। ଆଉ ସେ ଥଣ୍ଡା ଏଇଠି ଏତେ ଗରମ। ସେଠି ମେ ମା ହେଲେ ଗରମ ନା ଏଠି କେତେ ଗରମ ହଉଥୁଲା। ତାପରେ ସେଠି ସାଙ୍ଗେ ସାଙ୍ଗେ ବର ପଡୁଥୁବ। ସେ ବରଫ ଜାଗାକୁ ଥଣ୍ଡା ଜାଗାକୁ ମାନେ ଉଁ, ସାଙ୍ଗେ ସାଙ୍ଗେ ଦେହ ଖରାପ ହେଇଯିବ। ତୋମକୁ ଲାଗିବ କି ଖୁସି ଲାଗିବ ସେଇ ଜିନିଷ ତାର କୋଡିଏ ସେକେଣ୍ଡରେ ଦର୍ଶନ ସରିଯିବ। ମାନେ କିଛି ଲାଗିବନି ସେଠି। ସେଇଟା ହିଁ ଟିକେ ଦୁଃଖ ଲାଗେ। ଆଉ ଟିକେ ଭଲ ସେ ଦର୍ଶନ କରିକି ଆସିବ। ସେଠି ବୁଲାବୁଲି କରିକି ଆସିବ। କିନ୍ତୁ ସେଟି ପାଣି ବି ତୋମେ ହାତରେ ଦେଇପାରିବନି, କିଛି କରିପାରିବନି ସେଠି। ଖାଲି ଥରିବୁ ମାନେ ଆମ ଶୀ ତ ଦିନରେ ବି ସେତିକି ଥଣ୍ଡା ନାହିଁ ଯେତିକି ମାନେ ଖରା ଦିନରେ ସେଠି ଯେତକି ଥଣ୍ଡା।
ଆଚ୍ଛା।
ପୁରା ବ- କେତେବେଳେ କଣ ମାନେ ପାଗ ବଦଳୁଥୁବ। କେତେଳେ ସାଙ୍ଗେ ସାଙ୍ଗେ କୁହୁଡି ହେଇଯିବ। କେତେଳେ ବର୍ଷା ପଡିଯିବ, କେତେବେଳେ ମାନେ ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ମାନେ ଘଡିଏ ଘଡିଏରେ। ଗୋଡ ଏ ତିକି ପୀଡା ହୁଏ। ସେ ଉଁ, ମାନେ ଗଲା ବେଳକୁ ତ ଆ, ଖୁସି ଲାଗିବ ଯିବା ପାଇଁ କାହିଁକି ନା ଦର୍ଶନ କରିବ, ହଁ ପଳେଇବ। ନା ସେଇ ଖୁସିରେ ଖୁସିରେ ମାନେ ପଳେଇବ। ଅଁ, ଉଁ, କିନ୍ତୁ ଆସିଲା ବେଳକୁ ଲାଗିବ କି ତୋମକୁ କିଏ ପଛଆଡୁ ପେଲି ଦଉଛି। ନ୍ତି ଆଉ ଟିକେ ଏ ମାନେ ଏପଟ୍ ସେପଟ୍ ହେଇଗଲେ ତୋମେ ପୁରା ଡାଇରେକ୍ଟ ଆସିକି ତଳେ।
ହଁ।
ଟିକେ ଡର ଲାଗେ, ଆଉ କଣ କିନ୍ତୁ ଭଲ ଥିଲା। ସେ ରାସ୍ତା ଗୁଡାକ ହିଁ ବହୁତ ମାନେ ଉଁ, ବି ପଦ ଜନକ ରାସ୍ତା। ମାନେ ରା ମାନେ ଏଇ କାଟିକିି ନା ମାନେ ଯୋଉ କ- ପାହାଡ କାଟିକି। ବଦ୍ରିନାଥ ଯୋଉ ଯିବ ସେଇଟା ରାସ୍ତା ବି ପାହାଡ କାଟିକି ରାସ୍ତା। ତ ସେଗୁଡାକ ମାନେ ଡର ଲାଗେ। ଏକ ଚଲି ସେ ରାସ୍ତା ଗୁଡାକ ଅ, ଉଁ, ରି-ମାନେ ଉଁ, ସେ ପଥର ଖସେ ନା। ଅତଡା ଖସେ। ତ ଏବେ ତ ମାନେ ରାସ୍ ତା ଜାମ୍ ହେଇଯାଇଚି। ବର୍ଷା ପଡିଲା ମାନେ ଆଉ ଯାଇପାରିବନି। ସେ ଖସିଡିବ ଗୋଡ। ଆଉ ତାପରେ ପୁଣି ସେଠି କଣ କଇଲେ ଉଁ, ମାନେ ତାଙ୍କର ସେଠି ଗରମ ପାଣି ବି ଯୋଉ ଦେବେ ମାନେ ଗୋଟେ ବାଲ୍ଟି କୁ କି ଗୋ ଟେ ଏମିତି ଯୋଉ ପୁରେଇବେ ସେଟା ଦୁଇଶ ଟଙ୍କା ଲେଖା। ମାନେ ସବୁ ଜିନିଷ ପାହାଡ ଉପରେ। ତ ସବୁ ପଇସା। ହଁଁ ହଁ ପୁରା ପୁରା ବହୁତ ପଇସା। ତ ତ ତୋମେ ଭାବୁଛ କି ନା ମାନେ ଟିକେ ଭଲ ମାନେ ଭଲ କି ପଇସା ନେଇକି ଯାଇଥିବେ ତାହେଲେ ଆଉ ସେଠି ଫୋନ୍ ପେ କାମ କରିବନି କିଛି ୟୁପିଆଇ କରିବନି ଉଁ, ମାନେ ନେଟ୍ ନାହିଁ ନା।
ହଁ, ହଁ ମନ୍ଦିର ଉପଡେ ନିହାତି କିଛି ନଥିବ। କ୍ୟାସ୍ ନ ନେଇକି ଗଲେ ହଇରାଣ।
ହଁ, ହଁ କ୍ୟାସ୍ ନ ନେଇକି ଗଲେ ହଇରାଣ ନହେଲେ ଆଉ କିଛି ନାହିଁ। ମାନେ ଭେ-ଏ ଏଇଥିପାଇଁ ତାଙ୍କ ତାଙ୍କ ଲୋକ ଆଉ ଆମ ମାନଙ୍କ ଭି ଥିରେ ବି ମାନେ ଫରକ ଅଛି କଣ ପାଇଁ ନା ସେମାନେ ସେଇ ଜାଗା ପାଇଁ ହିଁ ବନିଛନ୍ତି। ଆଉ ଆମେ ତ ମାନେ ଆମ ପଟେ ତ ଏତିକି ଥଣ୍ଡା ନାହିଁ କି କଣ। ଉଁ, ତ ମୁଁ ଯେତେବେଳେ ଯାଇଥିଲି ମୋତେ ସେତେବେଳେ ଥଣ୍ଡା ହେଇଥିଲା। ମୋତେ ତ ଯେହେତୁ ପାହାଡ ଚଢୁଥିଲି ତ ମୋତେ ଗରମ ଲାଗୁଥୁଲା। ତ ମୁଁ ଏତେ କିଛି ମାନେ ପିନ୍ଧୁନଥିଲି ଜ୍ୟାକେଟୂ ଫାକେଟ ବି ପିନ୍ଧୁନଥିଲି। ସେଠି ଜଣେ ଲୋକ ପଚାରିଲେ ଆ, ଆପ୍ କାହା ସେ ହୋ? ମୁଁ କହିଲି କି ମୁଁ ଓଡିଶା ରୁ ଆସିଛି। ତ ତାଙ୍କୁ ଯେତେଳେ କହିଲି ସେ କହିଲେ କହିଲେ କି ଆପକ୍ ତ ମାନେ ତୋମକୁ ଥଣ୍ଡା ଲାଗୁନି ତୋମେ ଏମିତି ଖାଲିରେ ବୁଲୁ ଚ, ଆମକୁ ଏତେ ଥଣ୍ଡା ଲାଗୁଛି। ତେଣୁ ମୋତେ ପଚାରିଲା କୋଉଠୁ ଅଛ? ନା ଭୁବନେଶ୍ୱର ନା ବରହମପୁର? ମୁଁ କଇଲି ଭୁବନେଶ୍ବର ଆଉ ବରମ୍ ପୁର ଗୋଟେ ଜାଗା ଫେମସ୍ ଜାଗା। କି ଏତିକି ପ୍ରସିଦ୍ଧ କି ସମସ୍ତେ ଜାଣିଚନ୍ତି ଭୁବନେଶ୍ଵର ଆଉ ନହେଲେ ବରମପୁର ହଁ, ହଁ। ତ ସେମାନଙ୍କର ମାନେ କଥାବାର୍ତ୍ତା ବି ବହୁତ ଭଲ। ମାନେ ଏମିତି ନୁହେଁ କି କଣ ଯଦି ପାଣି ବି ମାଗିଲୁ ଆଉ କି ଏଠି କଣ ଆମେ ଯଦି ପାଣି ମାଗୁଛନ୍ତି ସେମାନେ ବଟଲ ଧରଉଛନ୍ତି। କିନ୍ତୁ ସେଠି ନାଇଁ ମାନେ ସେଠି ଝରଣା ପାଣି ତ ସମସ୍ତେ ପିଅନ୍ତି। ଆଉ ତଳୁ ଖଚରମା ଗୁଡାକ ବୋହି କି ନିଅନ୍ତି ଯୋଉ ପାଣି। ଗୋଟେ ଗୋଟେ ପାଣି ବୋଟଲ ବି ଶହେ ଟଙ୍କା, ଶହେ ପଚାଶ ଟଙ୍କା। ସେ ଯୋଉ ବିସିଲାରି ଯୋଉଟା କୋଡିଏ ଟଙ୍କା ଆମର ଏଠି ମିଳେ।
ଜଣେ ପରିଶ୍ରମ କରିକି ନଉଛନ୍ତି ଏତେ ବାଟ।
ପରିଶ୍ରମ ନୁଅ। ତାଙ୍କର ଏକ୍ଚୁଆଲି ଯୋଉ ବେପାର ବି ଛଅ ମାସର। ଉଁ ସେଇ ଯୋଉ ଯୌତୁକ ଖୋଲେ। କିନ୍ତୁ ଏଇଖୁଣି ବି ଖୋଲିବ ସେଠି ତ ମାନେ। ଉଁ ଏବେକୁ ଯଦି ଯିବେ ଯୋ ସ ଖାଲି ରାସ୍ତା ଖାଲି ଥିବ। କିନ୍ତୁ ଜୀବନ ପ୍ରତି ବିପଦ। ରାସ୍ତା ସେପଟେ ଯୋଉ ଯିବ ହୁଁ ମାନେ ଖସୁଚି ନା। ବାହାଡ ଖସୁଚି ଯଦି ତ ସାଙ୍ଗେ ସାଙ୍ଗେ ଖସିବ ସେମିତି ତ କହିକି ଖସିବନି। ସେଥିଲାଗି ମାନେ ଯିଏ ଯିବ ବି ସେ ଯୋଉ ଖିଦବ। ତାପରେ ହେଡ଼ୁ ତମେ ସେଇ ଟାଇମରେ ଉଁ ଟିକେଟ କରିକି ଯିବ। ଉଁ ହେଲିକାପ୍ଟରରେ ଯଦି ଯିବ ଦଶ ମିନିଟ୍ ତମକୁ କେତେ ପାଞ୍ଚ ଦଶ ମିଣ୍ଟି ଲାଗିବ କିନ୍ତୁ ସେଇ ଯୋଉ ରାସ୍ତାରେ ଯୋଉ ଝରଣା ବହୁଥିବ ତାପରେ ମଝିରେ ମଝିରେ ଗୋଟେ ଗୋଟେରେ ଜାଗାରେ ଅଛି ମାନେ ଉଁ ଯୋଉ ତାର ଯୋଉ ନେଚର ଯୋଉ ମାନେ ତାର ଯୋଉ ପ୍ରାକୃତିକ ଦୃଶ୍ୟଟା ତେଇ ଜିନିଷଟା ମାନେ ଆଉ
ନିଜ ଅନୁଭୂତି କରି ପାରିବନି ହେନ୍ତି କଣ ଗଲହରି ଠାକୁରଙ୍କୁ ଦର୍ଶ ଣ ବି ପଳେଇ ଆସିଲା କିଛି ଅନୁଭୂତି ହେଲାନି ଆମର ଏମିତି କଣ ନିଜେ
ହେଇଟା କହିବାକୁ ଗଲେ ଦେଖ ମାନେ ଯୋଉମାନେ ତପସ୍ୟା କରୁଥିଲେ ଆଗ ଯୋଉମାନେ ଆଗ ପୂର୍ବ ପୂର୍ବରୁ ଯୋଉମାନେ ରାକ୍ଷାସ ମାନେ ବି ତପସ୍ୟା କରିକିରି ଶିବଙ୍କୁ ହେଲା। କି ବିଷ୍ଣୁଙ୍କୁ ହେଲା ମାନେ ତାଙ୍କୁ ପ ଖୁ ମାନେ ପ୍ରସନ୍ନ କରିକି ତାଙ୍କଠୁ ବର୍ ନଉଥିଲେ ହଁ ନାଇଁ ମାନେ ଭାବ ଯୁଗ ଯୁଗ ବିତି ଯାଉଥିଲା ହଁ ନା ନାଇଁ? ଆମ ପାଖରେ ସେତିକି ପାଞ୍ଚ ମିନିଟ ବି ବସିକିରି ଆମେ ଧ୍ୟାନ କରିପାରିବା। ମାନେ ଆମ ମନ ଏତେ ଅ ମାନେ ବିଚ ବିଚଳିତ ମନ ମୋର। ମାନେ ପାଞ୍ଚ ମିନିଟ ବସିଲେ ଆମର ପଚାଶଟା କଥା ଆମ ମନକୁ ଆସୁଛି ହଁ ନା ନାଇଁ?
ଅ ଅମ ଶାନ୍ତିରେ ଗୋଟେ ମାନ୍‌ ଗୋଟେ ମିଣ୍ଟି ତ ବସିପାରିବ ଠିକ୍ ଭାବରେ ଏ କଥା ପଳେଇ ଆସି ତୋ ଆଣ୍ଡି ସେଇ କଥା ଆସିବ ଭାରି।
ପାହିଁ ଆମ ଲୋକମାନଙ୍କର ବିଚାର ଧାରା ଅଁ କି କୌଣସି ଜିନିଷକୁ ନେଇ କିରିଯୋଉ ଉଁ ଉଁ ମାନେ ନିଷ୍ ପୋତି ହେଇଥିପାଇଁ ଆମେ ନେଇ ପାରୁନାହାନ୍ତି। ଗୋଟେ ଜିନିଷ ଆମେ କେତେ ହଡବଡେଇରେ ନଉଚନ୍ତି। ଗୋଟେ ଠିକ ଡି ମାନେ ନିଷ୍ ପତି ବି ନେଇ ପାରୁନାହାନ୍ତି। ଆମ ନିଜ ଜୀବନ ପାଇଁ ତ ନେଇ ପାରୁନାହାନ୍ତି। ଆମେ ଆମ ପିଲାଛୁଆ ଆଗେ ଆଉ କାହା ପାଇଁ କଣ ହିଁ ନିଷ୍ପତି ନବା କହୁନ?
ହଁ।
ତ ହେଇଥିପାଇଁ ମୋ ମୋ ମୋ ଘରେ ମୋ ମା ସବୁବେଳେ ସେ ସକାଳ ରାତି ମାନେ ରା- ତିରୁ ସାଢେ ତିିନଟାରୁ ଉଠିକି ସେ ତାଙ୍କର ଧ୍ୟାନ କରିବେ। ପୁରା ସାଢ଼େ ପାଶଟା ପର୍ଯ୍ୟନ୍ତ ସାଢ଼େ ପାଶଟା ପାଖାପାଖି ସେ ପ୍ରେୟାର ଟାଇମ ହବ ପ୍ରେୟାର କରିବେ ତାହାପରେ ଯାଇକି ତାଙ୍କର ଉଠିବେ ଏକ୍ସରସାଇଜ କରିବା। ଯୋଗ ଯୋଗ କରିବା ତାହାପରେ ତ ତାଙ୍କର ଘର କାମ ଯାହା କରନ୍ତି। ନାଁ ମୁଁ ମାଙ୍କୁ ସେ ଜିନିଷ ଦେଖିଛି। କିନ୍ତୁ ମୁଁ ଅଳସୁଆ ଉଁ ତା ଥାପି ବହୁତ ମାନେ ଚେଷ୍ଟା କରେ କିି ନାହିଁ ମୁଁ ଠିକରେ କରିବି। କାହିଁକିନା ହେଟା ଭଲ ଜିନିଷ ଭଲ ଜିନିଷ କରିବା ପାଇଁ କଷ୍ ତ ଲାଗେ। ମୁଁ ଭାବେ ଗୋଟେ ଦିନ କରିଥିଲା ବେଳେ ଫୁଣି ତା ପର ଦିନ ଯୋଉ ସେ ଯୋଉଟାକୁ ସେଇଟା ଫୁଣି ସେ ନଅଟାରେ ଉଠିବି। ହୁଁ ହୁଁ ହୁଁ। ଉଁ ମା ଙ୍କୁ ବା ଅଧିକ ଦେ
ତନ୍ ଆମେ ଆମ ନିଜ ଉପରେ କେନ୍ ଧାନ କେନ୍ଦ୍ରିତ କଲେ ହିଁ ହବ।
ହଁ ହଁ ଏକାଗ୍ରତା ଗୋଟେ ଜିନିଷ ତ ହେଇଟା ତମେ ଯେତିକି ଶାନ୍ତ ରହିବ ଯେତିକି ଚୁପ୍ ରହିବ ହେଥିପାଇଁ ତ ଆଗ ଲୋକ ମଉନବ୍ରତ କରୁଥିଲେ ମୁଁ ଆଗରୁ ଯେତେବେଳେ ଘରେ ରହୁଥିଲି ହଁ ସେତେବେଳେ ମୁଁ ମଉନବ୍ରତ ହେରିକା ରଖେ ମାନେ କରେ ସେଇ ସବୁ ଜିନିଷ। ଗୋଟେ ଗୋଟେ ଦିନକୁ। ପରେ କ ସେ କହନ୍ତି ସକାଳଠୁ ନେଇକି ରାତି ପର୍ଯ୍ୟନ୍ତ ମୁଁ କିଛି କାହା ସହିତ କଥା ହୁଏନା। ଅନବରତ ପୁରା ରଖେ।
ହଁ ନାଇଁ ଏଟା ରଖିଲେ ବି ଭଲ। କଣ କରିବୁ? ଏବେ କିଛି କାମ ନାହିଁ ତ ସନ୍ଧ୍ୟାବେଳେ ଏଇ ଗଲେ ଟେମ୍ ପୁଅକୁ ପଢ଼େଇବି ରୋଷେଇ କାମ
ତ ରବିବାର ସମସ୍ତଙ୍କୁ ବସିକି କଲ୍ କରିଦିଅନ୍ତୁ କାହିଁକି ନା ସମସ୍ତ। କେତେ ଗୁଣି ଫାଙ୍କା ଥିବେ ତ କାହାକୁ ବି କଲ୍ କରିକି କଥା ହେଇପାରିବେ ଆପଣ।
ହଁ ଯାଉଛି କହିବି ଆଉ।
ହଁ କଲ କରିକି ବୁଝିଦବା କଥା।
ହୁଁ ସମସ୍ତଙ୍କ ଭଲ ମନ୍ଦ ଟିକେ ବୁଝିଦବା ଆ ହଉ।
ହଁ ହଁ ସେଇଆାନି ଆଉ କଣ। ସେତିକି ହିଁ ଯିବନ ଆଉ କଣ କିଏ କାହାକୁ ତ କିଛି ଦେଇ ଦଉନାହାନ୍ତି କିଏ କିଛି କାର୍ଟୁନ ନେଇବି ନା। ଚାହୁଁ ନାହାନ୍ତି ତାହଲେ କଣ ପାଇଁ କାହା ସହିତ ଆମେ ଭଲରେ ନ କଥା ହବା କହୁନ ଯିଏ ନ କରୁ କିନ୍ତୁ ଆମେ କରିବା ହ ନା ନାଇଁ।
ଆଜି ଅଛି କାଲିକି ନଥିବା ଆଜି ରାଗିକିାଇଁ ମୁଁ ତାକୁ କହିଁକି ଲଗେଇବି ସେ ତ ମତେ ଲଗଉନି ଏମିତି ମୋ। ତେ ଭାବନା ନହିଁ ସେ ନ ଲଗ ମୁଁ ଲଗେଇକି କଥା ଜ୍ଜେଇଯିବି।
ମୁଁ ଯୋଉ ଦିନ ରବିବାର ଥାଏ କାହିଁକି ନା କିଏ କୋଉଠି କଣ କାମ କରୁଥିବ ଅଲଗା ଦିନ ଗୁଡାକରେ ତ ନଥାଏ କଲ୍ କରି ହୁଏନି। ତ ରବିବାର ଦିନ ମୁଁ ବସିଲି ମୁଁ ମୋ କାମରୁ ବି ଛୁଟି ନିଏ ଆଉ ମୁଁ ସମସ୍ତଙ୍କୁ ବସିକି କଲ୍ କରେ। କଣ କରୁଛୁ କଣ ନାହିଁ କଣ ମୁଁ ସମସ୍ତଙ୍କୁ ପଚାରେ ସମସ୍ତଙ୍କ ସହିତ କଥା ହୁଏ। ହଉ ଠିକ୍ ଅଛି ଆପଣ ଯାଆନ୍ତୁ କଲ ଫଲ ଲଗାନ୍ତୁ କଥା ହୁଅନ୍ତୁ। ଆଜିର ଦିନ ଆପଣଙ୍କର ଭଲରେ ଯାାଉ।
ହଁ ହଉ ରଖୁଚି।
ଓଳିଗି ହଁ ହଁ।